ଶୁଭ ସନ୍ଧ୍ୟା ନମସ୍କାର
ନମସ୍କାର କଣ କରୁଛନ୍ତି
କିଛି ନାହିଁ ବସିଛି ଆପଣ କଣ କରୁଛନ୍ତି
ଏଇ ଆମେ ଏଇ ଛାତରେ ବୁଲୁଥିଲୁ ଆଉ
ଓହୋ ଆପଣଙ୍କ ଦେହ ଭଲ ଅଛି ନା
ଆଜ୍ଞା ଆମ ସ୍ୱାସ୍ଥ୍ୟ ଭଲ ଅଛି ଆପଣଙ୍କ ସ୍ୱାସ୍ଥ୍ୟ କିପରି ଅଛି
ହଁ ମୋ ସ୍ଵାସ୍ଥ୍ୟ ବି ଭଲ ଅଛି ଆପଣଙ୍କ ଘର ଲୋକ ବି ଭଲ ଅଛନ୍ତି ନା
ଆଜ୍ଞା
ଆଉ ଏଇନା କଣ କରୁଛନ୍ତି କଣ
ଏଇ ଛାତ ଉପରେ ଟିକେ ବୁଲିବାକୁ ଆସିଥିଲୁ ଆଉ
ଓହୋ ଆପଣ ମତେ କୋଉ ବିଷୟରେ ପଚାରିବାକୁ କହୁଥିଲେ ପଚାରୁନାହାନ୍ତି
ଏଇ ପିଲାମାନଙ୍କ ବିଷୟରେ ପଚାରିବାକୁ କଲ୍ କରିଥିଲି ଆପଣଙ୍କୁ
ହଁ ପଚାରନ୍ତୁ କଣ ପଚାରିବେ
ଅ ଏଇ ପିଲାମାନଙ୍କର ମୌଳିକ ଶିକ୍ଷା କଣ ମାନେ କଣ ଶିଖିବା ଦରକାର ସେମାନେ ଆଜ୍ଞା
ଆଜ୍ଞା ଆଜ୍ଞା ରୁହନ୍ତୁ ମୁଁ କହୁଛି ପିଲାମାନଙ୍କୁ କେମିତି ପ୍ରଥମେ ଶିକ୍ଷ ଶିକ୍ଷା ଦବା ଶିକ୍ଷା ଦେଲା ପରେ ପ୍ରଥମ ପିଲାମାନେ ତାଙ୍କ ପର
ପ୍ରଥମ ସୃଷ୍ଟି କେଉଠୁ ସେଇଟା ମୁଁ ପଚାରିବାକୁ ଆପଣଙ୍କୁ କଲ୍ କରିଥିଲି
ଆଜ୍ଞା ଶୁଣନ୍ତୁ ପିଲାମାନଙ୍କର ପ୍ରଥମ ଶିକ୍ଷା ସୃଷ୍ଟି ହଉଛି ନିଜ ପରିବାରରୁ ପିଲାମାନେ ଯେମିତି ଦେଖିବେ ତାଙ୍କ ବାପା ମା ତାଙ୍କ ବାପା କେମିତି ତାଙ୍କ ମାଙ୍କ ସହିତ କେମିତି ବ୍ୟବହାର କରୁଛନ୍ତି କେମିତି କଥାବାର୍ତ୍ତା କରୁଛନ୍ତି କେମିତି ତାଙ୍କ ସହିତ ଚଳୁଛନ୍ତି ସେ ବି ବାହାରକୁ ଗଲେ ଯେ କି କୋଉ ବିଦ୍ୟାଳୟକୁ ଗଲେ ସେ ବି ସେଇ ଝିଅ ପିଲାଙ୍କ ସହିତ ତ ବି ସେଇପରି ବ୍ୟବହାର କରିବ ଭଲ ବ୍ୟବହାର କରିବ ଭଲସେ କଥା ହବ ସମ୍ମାନ ଦବ ସମସ୍ତଙ୍କୁ ଆଦର କରିବ ଆଉ ପିଲା ମାନଙ୍କ ପାଖରୁ ସେ ବହୁତ ମାନେ ଆମ ପାଖରୁ ପିଲାମାନେ ବହୁତ କିଛି ଶିଖିଥାନ୍ତି ବୁଝିପାରୁଛନ୍ତି, ଆଜ୍ଞା! ପିଲାମାନେ ପ୍ରଥମେ ପରିବାରରୁ ଘ ଘରେ ଏକ ଯତ୍ନଶୀଳ ମାନେ ଯତ୍ନଶୀଳ ମାନେ କଣ ବୁଝିପାରୁଛନ୍ତି ମାନେ କିମିତି ମାନେ ପ୍ରଥମେ ନିଜର ଯତ୍ନ ନବ, ଅନ୍ୟ ମାନଙ୍କର ଯତ୍ନ ନବ ପିଲାମାନଙ୍କୁ ପ୍ରଥମେ ସେଗୁଡା ଶିଖେଇବେ ତାପରେ ସହଯୋଗୀ ସହଯୋଗୀ ମାନେ ସମସ୍ତଙ୍କୁ ସେ ଯେମିତି ସହଯୋଗ କରୁଥିବ ବୁଝିପାରୁଛନ୍ତି ଆନନ୍ଦ ଆନନ୍ଦ ଦାୟୀ ହଉଥିବ ମାନେ ସମସ୍ତଙ୍କୁ ଖୁସିରେ ରଖିପାରୁଥିବ ନିଜେ ବି ଖୁସିରେ ରହିପାରୁଥିବ ବୁଝିପାରୁଛନ୍ତି।
ଆଜ୍ଞା!
ଶିକ୍ଷଣୀୟ ପରିବେଶରେ ବି ରହିପାରିଥିବା ଦରକାର ମାନେ ଯୋଉ ଯୋଉ ପରିବାରରେ ମାନେ ଧରକ ଶିକ୍ଷା ମାନେ କଣ କୁହନ୍ତି ଯେମିତି ପାଠ ପଢାର କିଛି ଇଏ ନଥିବ ଯେମିତି ସବୁଠି ସମ୍ମାନ ଦିଆଯାଉଥିବ। ଆଉ କଥାବାର୍ତାରେ ଏ ସମସ୍ତେ ସମସ୍ତଙ୍କୁ ଆପଣ ତୁମେରେ କହୁଥିବେ। ସେଇ ପରିବାରରେ ପିଲାଟି ବହୁତ ଭଲରେ ବଢିଥାଏ।
ଆଜ୍ଞା! ଏଇ ଆପଣ ଦେଖୁଥିବେ ଯୋଉ ପରିବାରରେ ତାଙ୍କ ବାପା ଅ ମଦ୍ୟପାନ କରୁଥିବେ କି ତା କିଛି ବଦ ଗୁଣ ଥିବ।
ଥିବେ ହଁ, କିଛି ଭଲ ଗୁଣ ଥିବ।
ଆପଣ ତାଙ୍କ ମା କଳି ଝଗଡା କି ତାଙ୍କର ସବୁବେଳେ କଳି ଝଗଡା ଯଦି ଲାଗି ରହୁଥିବ
ହଁ, ସେ ଛୁଆ ବି ସେଇ ବି ଶୁକନ୍ତି ପିଲାମାନେ ବି
ବାହାରକୁ ଯେତେବେଳେ ଗଲେ ତାପରେ ସେମାନେ ବି ସେଇଆ ପ୍ରୟୋଗ କଲେ। ଅ ପରିବେଶ ଉପରେ ପରିବେଶ ତାଙ୍କୁ କଣ ହୋଗି ପରିବେଶ ତାଙ୍କୁ ଭୁଲ ଭୁଲ ଇଏରେ ଦେଖିବ ତାଙ୍କୁ
ଆଜ୍ଞା! ତାପରେ ଶୁଣନ୍ତୁ ପିଲା ମାନଙ୍କର ପ୍ରଶଂସା କରିବା ମାନେ ପିଲାମାନଙ୍କ ଧରକ ପିଲାମାନେ କିଛି ଯଦି ଭଲ କାମ କଲେ ତାଙ୍କର ପ୍ରଶଂସା କରିବା ସେଇଥିରେ ସେ ଆହୁରି ବି ଉନ୍ନତ ହେବେ ସେ କାମ କରିବା ପାଇଁ ବୁଝୁ
ଆଜ୍ଞା! କିଛି ଆଜ୍ଞା! କିଛି ଲୋକ ଅଛନ୍ତି ସେମାନେ ଯଦି ଭଲ ବି କରିବେ ତାଙ୍କୁ ନିଚା ଦେଖେଇବାକୁ ଚେଷ୍ଟା କରୁଛନ୍ତି। ତ ସେମାନଙ୍କର ମନୋବଳ ଟା ଭାଙ୍ଗି ଯାଉଛି କି ମୁଁ ଏତେ ଏତେ ଭଲ କଲି ସେମାନେ ମତେ ଏମିତି କହିଲେ ଏଇଟା କରିବା ଅନୁଚିତ।
ଆଜ୍ଞା! ଆଜ୍ଞା! ବୁଝିପାରୁଛନ୍ତି ତାହେଲେ ଆପଣ ବୁଝିପାରୁଛନ୍ତି ତା ସହ ଶି ଖେଇବା ପାଇଁ ବି ପ୍ରେରିତ କରିବେ ମାନେ ଧରକ ପିଲା ଧରକ ଯଦି କାମଟା ଯଦି ଭୁଲ କରିଦେଲା ତାକୁ ଆଉ ଥରେ ଖେଇବେ କି ଏମିତି କରିବୁ, ଏମିତି କଲେ କାମଟି ଭଲ ହବ, ସେଇଥିରେ ସେ ଭଲ ପ୍ରେରିତ ପାଇକି ଭଲ କାମ କରିବାକୁ ଆଗକୁ ବଢିବାକୁ ବୁଝିପାରୁଛନ୍ତି
ନହେଲେ ସେମାନେ କିଛି କାମ ଯଦି ଆପଣ ସେ ଯଦି ଭୁଲ ଗଲା ତାକୁ ଆମେ ବାଡା ପି କ୍ଷା କରିବା ତାକୁ ମାରିବା ତ କଣ ହବ ତା ମା ତ ମାନସିକ ସନ୍ତୁଳନ ଅ ଖରାପ ହବ ସେ ବୁଝିପାରୁଥିବେ କେମିତି ସେ ପିଲା ହବ
ଆଜ୍ଞା ପିଲାମାନଙ୍କୁ ଯାହା କରିବେ ସବୁବେଳେ ବୁଝେଇକି ଖୁସି ମନରେ ମାନେ ଭଲକୁ ସବୁ ଜିନିଷ ବୁଝେଇବେ ମା ବାଡେଇଲେ ମାରପିଟ କଲେ ପିଲାମାନେ ବୁଝିବେନି ଓଲଟି ଆହୁରି ଖରାପ ଗତିକୁ ଯିବେ ବୁଝିପାରୁଛନ୍ତି
ଆଜ୍ଞା କିଛି ମା ବାପା ଅଛନ୍ତି ସେ ନଖାଇଲେ ତାକୁ ବାଡେଇବେ ଏ ତାକୁ ସେ କୁଆଡେ ବୁଲିବାକୁ ଯିବ କହିବ ତାକୁ ବାଡେଇବେ ପିଲାଙ୍କୁ ବି କିଛି ଖୁସି ଦରକାର ସେମାନେ ବି କୁଆଡେ ବୁଲିବାକୁ ଚାହିଁବେ ତାଙ୍କର ମନ ଅଛି ନା କି ତାଙ୍କୁ ସବୁବେଳେ ଘରେ ବନ୍ଦ କରି ରଖିବା ଆଉ ସେ ଘରେ ରହିଲେ କଣ କରିବେ ମୋବାଇଲ ଦେଖିବେ ମୋବାଇଲ ଦେଖିଲେ ବି ତାକୁ ବାଡେଇବା ନ ଖାଇଲେ ବାଡେଇବା ଖାଇଲା ବେଳେ ପିଲାମାନେ ମୋବାଇଲ ଦେଖୁଛନ୍ତି
ଆଜ୍ଞା
ଓ ସେଇ ଯୋଉ ମୋବାଇଲ ଦର୍ପଣ ଭଳିଆ ଧରିକି ବୁଲୁଛନ୍ତି ସବୁବେଳେ
ଆଜ୍ଞା ତାପରେ ପିଲାମାନଙ୍କ ସହ ସମ୍ପୃକ୍ତ ହେବା ମାନେ ପିଲାମାନଙ୍କୁ ସବୁବେଳେ ଘରେ ଦାବିକି ରଖିବା ଉଚିତ ନୁହେଁ ପିଲାମାନଙ୍କୁ ସବୁବେଳେ ବାହାରେ ଛାଡିବା ପିଲାମ ପିଲାମାନେ ଛୋଟ ଛୋଟ ପିଲାମାନଙ୍କ ସହିତ ମିଶିବାକୁ ଦବା ତାଙ୍କ ସହିତ ଖେଳିବାକୁ ଦବା ସେଠି ତାଙ୍କର ସାଙ୍ଗ ହବ ବନ୍ଧୁତା ପ୍ରଥମେ ଷ୍ଟାର୍ଟ ହବ
କାରେ ସେମାନେ ସେମାନେ ତାଙ୍କୁ ବାହାରକୁ ଛାଡିବେନି କି ତାଙ୍କ ଘରେ ବି ସମୟ ଦେବେନି ତ
ଦେବେନି କଣ କରିବେ ସେ ହେଇକି ତାଙ୍କ ମୁଣ୍ଡ ଯେତେବେଳେ ଇଏ ହେଇଯାଏ ସେଥିପାଇଁ ସେ ମୋବାଇଲ ଧରିକି ବସନ୍ତି ତାପରେ ବି ବାପା ମା ତାଙ୍କୁ ବାଡାନ୍ତି
ଅଧିକ ବାଡେଇବା ଦ୍ଵାରା ତାଙ୍କ ମେନ ତାଙ୍କ ମୁଣ୍ଡରେ ଯୋଉ ଶାରୀରିକ
ତାଙ୍କ ମାନିସି ମାନସିକତା ଉପରେ ବହୁତ ପ୍ରଭାବ ପଡେ
ପ୍ରଭାବ ପଡେ ସେମାନେ ବି ଏ ତାଙ୍କ ମୁଣ୍ଡ ଖ କାମ ବି ଦିଏନି ବେଳେ ବେଳେ ତାଙ୍କର କିଛି କଥା ମନେ ପଡେନି କିଛି କଥା ଯାହା କହିଥିବେ ସାଙ୍ଗେ ସାଙ୍ଗେ ତାପରେ ମନେ ପଡୁନଥିବ କଣ କହିଛନ୍ତି ବୋଲି ସେମାନେ
ଆଜ୍ଞା ତାପରେ ତାଙ୍କର ଶାରୀରିକ ମାନେ ତାଙ୍କ ଅ କିଛି ଦେହ ଖରାପ ହେଲେ ଯଦି ପିଲାଟାର ଦେହ ଭଲ ଅଛି ନା ସେ ମନ ଖୁସିରେ ବି ପାଠ ପଢି ପାରିବ ତ ତା ଯେତେବେଳେ ଯେତେ ତାକୁ ପାରିବ ତାଙ୍କ ଦେହ ଭଲ ରଖିବ ତାଙ୍କ ମନ ଭଲ ରଖିବ ତାଙ୍କୁ ସୁସ୍ଥ ସୁସ୍ଥତା ରଖିବ ଶାରୀରିକ ମାନେ ପାଠ ପଢା ସହିତ ତା ସହିତ ଖେଳକୁଦ ବି ଥିବା ଦରକାର ଯେମିତି ଯେପରିକି ଧରକ ଧରକ ଏକ ଦୁଇ ର କିଛିଟା ଖେଳନା ଆଣିଲେ ତାକୁ ସେ ପୁରା ସଜାଡିକି ରଖିଲା। ବୁଝିପାରୁଛନ୍ତି ନା
ଆଜ୍ଞା ଆଜ୍ଞା
ହଁ ସେମିତି ତା ସହିତ ଆବେଗିକ ବୌଦ୍ଧିକିତ ଦକ୍ଷତା ଯେମିତି ରହୁଥିବା ଦରକାର। ମାନେ ଯେମିତି କିଏ ଧରକ ତାଙ୍କୁ ମାଗିଲେ ସାହାଯ୍ୟ ମାଗିଲେ ସେ ଯେମିତି ସାହାଯ୍ୟ ବି କରୁଥିବା ଦରକାର। ଆଉ ଅନ୍ୟମାନାନଙ୍କ ପ୍ରତି ଦୟାଳୁ ବି ହେଉଥିବା ଦରକାର। ବୁଝିପାରିଲେ
ଆଜ୍ଞା
ବିକାଶ ପାଇଁ ଏଇ ଏଇଗୁଡିକ ହଉଛି ପୁରା ବହୁତସାହା ସହାୟକ କରୁଛି ବୁଝିପାରୁଛନ୍ତି।
ଆଜ୍ଞା ଆଜ୍ଞା
ତାପରେ ପିଲାମାନଙ୍କୁ ଖୁସିରେ ରଖିବା। ଖୁସି କେମିତି ଶିଖେଇବା ପିଲାମାନଙ୍କୁ। ବୁଝୁଛନ୍ତି ସବୁବେଳେ ପିଲାଙ୍କ ଉପରେ ରାଗିବାନି ଚିଢ ଚିଢ ହେବାନି ପିଲାମାନେ ଯେତେବେଳେ ଯୋଉ ଜିନିଷ ମାଗିବେ ସେଇ ଜି ନିଶ ସବୁବେଳେ ଦେବା ଉଚିତ। ତ ସେମାନେ ମନ ଖୁସି ରେ ଆପଣେଇକି ପାଠ ପଢିବେ। ବହୁତ ଖୁସିରେ ରହିବେ। ଖୁ
ମାନେ ଯଦି ସେମିତି ଖୁସି ନ ରହିବେ ଖୁସି ନ ରହିଲେ ସେ ସେ ଯେମ ୟା ଯେମିତିକା ତାଙ୍କ ଘରୁ ଶିଖିଥିବେ ସେମାନେ ଯାଇକି ବାହାରେ ସେଇଟା ପ୍ରୟୋଗ କରିବେ।
ଆଜ୍ଞା
ତ ସେମାନେ କଣ ଶିଖିଲେ ଆଉ ଖୁସି ଶିଖିଲେ। ତାପରେ ତାପରେ ଯୋଉ ପିଲାମାନୋନେ ଅବ୍ୟବ ବ୍ୟବହାର ଯୋଉ କରୁଛନ୍ତି ବଡ ମାନଙ୍କ ଉପରେ ସେଇଟା ତାଙ୍କ ଘର ଲୋକ ଏଟେ ଶିଖେଇବା କଥା ତାଙ୍କୁ।
ଆଜ୍ଞା ଆଜ୍ଞା
ତାପରେ ତାଙ୍କୁ ଖରା ଭାଷା କହିବା ଆ ତାଙ୍କୁ ଖରା ଇଙ୍ଗିତ କରିବା ଏଇଟା ତାଙ୍କ ପ୍ରତି ଖରାପ ନା ସେମାନେ ଏ ସେମାନେ ଯେତେବେଳେ ବାହାରକୁ ଯାଉଛନ୍ତି କାହାକୁ ବାଡା କାହାକୁ ପିଟ୍ କାହାକୁ ଖରାପ ଶବ୍ଦ କୁହ ଏଇଟା ଖରାପ। ସେଇଟା ତାଙ୍କ ଘର ଲୋକ ବୁଝେଇ କଥା ତାଙ୍କ ଘର ତ ଲୋକ ତାଙ୍କ ଘର ଲୋକ ତାଙ୍କ ବାପ ପ ମା ତ ସେ ସେଇଟା କରୁଥିବେ ତ ସେ ବାହକୁ ଗଲେ କଣ କରିବ ସିଏ ବି ସେଇଟା କରିବ। ସେଥିପ୍ରତି ଯତ୍ନଶୀଳ ହେବା ଦରକାର।
ଆଜ୍ଞା ଆଜ୍ଞା ଆପଣ ଠିକ ବୁଝିଛନ୍ତି। ତାପରେ ହଉଛି ଉତ୍ତମ ସ୍ଵାସ୍ଥ୍ୟ ଓ ସ୍ଵାସ୍ଥ୍ୟତାର ବଜାୟ ରଖିବା। ଯଦି ପିଲାଟାର ଦେହ ପା ଯଦି ଭଲ ଥିବ ତାହେଲେ ପିଲାଟିର ପଢିବାରେ ମନ ଆସିବ, ଖେଳିବାରେ ଇଚଛା ଆସିବ, ସବୁ କିଛି କାମ ଧରକ ଯଦି ଗୋଟେ ପିଲାଟାର ଦେହ ଭଲ ନଥିବ? ସ୍ଵାସ୍ଥ୍ୟତ ରେ ଯଦି କିଛି ଅବହେଳା ଥିବ ତାହେଲେ ପିଲାଟିକୁ କିଛି କରିବା ଓହୋ ତାର ଇଛା ହବନି ବୁଝିପାରୁଛନ୍ତି ନା ଯେମତି କାମ ବି ହଉ କି ପାଠ ପଢିବା ହଉ କି ଖେଳିବା ବି ହଉ
ତା ମାନସିକ ର ଆ ବୃଦ୍ଧି ତ ସେତିକି ହବନି ଯେତିକି ଅଲ ଅଲଗା ପିଲା ମାନଙ୍କର ହଉଛି।
ଆଜ୍ଞା ବୁଝିପାରୁଛନ୍ତି। ତାଙ୍କୁ ସବୁବେଳେ ଖୁସିରେ ରଖିବା। ଭଲ ଉତ୍ତମ ସ୍ୱାସ୍ଥ୍ୟ ଦବା ସ୍ଵାସ୍ଥ୍ୟକୁ ପୁରା ବଜାୟ ରଖିବା। ତାହେଲେ ସେମାନେ ପୁରା ଭଲସେ ପୁରା ସ୍୍ୱାସ୍ଥ୍ୟରେ ଗଠନ ହେଇକି ଭଲ ମନ ଖୁସିରେ ସବୁ କାମ କରିପାରିବେ।
ପ୍ରତ୍ୟ ଦିନ କିଛି ବ୍ୟାୟାମ କରିବା କିଛି ଆଉ କିଛି ଭଲ
ଛ ତାଙ୍କୁ ଶିଖେଇବା।
ଆଜ୍ଞା କିଛି ଭଲ ସ୍ଵାସ୍ଥ୍ୟକର ଖାଇ ଖାଦ୍ୟ ଖାଇବାକୁ ଦବା।
ଆଜ୍ଞା ହଁ
ପିଲାମାନୋନ ସେ ଯୋଉ ବାହାର ଜିନିଷ ଚାଟ ଗୁପଚୁପ ବେଗୁୁରା ଖାଇକି ତାଙ୍କର ସବୁ ପେ ଟ ରୋଗ ବାହାରିଲାଣି ପାକସ୍ଥଳୀ ପାକସ୍ଥଳୀରେ ତାଙ୍କର ଗ୍ୟାସ ର ଅ ଅ ସେ ଗ୍ୟାସ ଟା ରହି ରହି ରହି ରହି ସେ ତାଙ୍କର ବହୁତ ରୋଗ ବାହାରୁଛି ଏବେ ପେଟରେ।
ଆଜ୍ଞା ଆଜ୍ଞା କଣ ଠିକ ବୁଝିଛନ୍ତି
ଯେ
ଆଜ୍ଞା ତାପରେ ଫଳପ୍ରଦ ଭାବେ ବିନ ବିନିକାରୀଣ ହବା ମାନେ ଯେମିତି ସେ ପର ପ୍ରତି ବହୁତ ଆଦରିତ ଦୟାଳୁ ଆଉ ସାହାଯ୍ୟକାରୀ ବି ତାଙ୍କୁ ବି ଶିଖେଇବା ବି ଆମେ ଉଚିତ ବୁଝିପାରୁଛନ୍ତି
ଏବେ ପିଲାମାନେ ତ ଯାଉନାହାନ୍ତି ଏମିତି ଦେଖୁଛନ୍ତି ପରଲୋକ ଆସିଲେ ସେି ପଳେଇ ଆସୁଛନ୍ତି ତାଙ୍କ ବାପା ମାଙ୍କ ପାଖକୁ ଯେମିତିକି ସେମାନେ ବାଡ ହେଇବେ ତାଙ୍କ ନିଜ ଲୋକ ହେଇଥିଲେ ମଧ୍ୟ ଅ ତାଙ୍କ ପାଖକୁ ଯାଉନାହାନ୍ତି ତାଙ୍କୁ ତାଙ୍କୁ ଯେମିତି ସେମାନେ ଚିହ୍ନି ନାହାନ୍ତି ତାଙ୍କର ନିଜ ରକ୍ତ ଲୋକ ହେଇଥିଲେ ମଧ୍ୟ ତାଙ୍କଠୁ ଦୂରେଇକି ରଖିଛନ୍ତି ନା ଦୂରେଇକି ରଖିବା ଯୋଗୁ ସେମାନେ ମିଶି ନାହାନ୍ତି ତାଙ୍କ ସହିତ ତାଙ୍କୁ ସବୁ କଥାରେ ପାାର୍ଟି କରିବା ବାଡେଇବା ଏଇଟା ତାକୁ ସବୁବେଳେ କରିଛନ୍ତି ସେଥିପାଇ ସବୁ କଥାରେ ସେମାନେ ଡରନ୍ତି କାଳେ ମୁଁ ତାଙ୍କ ଯଦି ତାଙ୍କ ସହିତ ଯଦି କଥା ହେଲି ତ ମତେ ଘରଲୋକ ବାଡେଇବେ
ଆଜ୍ଞା ମୁଁ ବହୁତ ଖୁସି ହେଲି ଆପଣଙ୍କୁ ଏଇ ବିଷୟରେ ଆଲୋଚନା କରିକି
ଆଜ୍ଞା ଖୁସି ଲାଗିଲା
ଆଜ୍ଞା ହଉ ଆପଣ ଯାଆନ୍ତୁ କଣ କରିବେ ମୁଁ ରଖଛି ଆଜ୍ଞା ନମସ୍କାର
ଆଜ୍ଞା ଆଜ୍ଞା ନମସ୍କାର